ଏ କଡ଼ ତମେ କରଦେଲ ହୁଁ ହୁଁ ହୁଁ ହଁ ଆମେ କଁ କଥା ହଉଥୁଲେ?
ଡର ନଥିଲେ ଛୁଆ କଁ ପାଠ ପଢ଼ିବେ ଡର ନଥିଲେ ଛୁଆ ପାଠ ପଢି଼ବେନେଇ।
ଆଚ୍ଛା ସେଠି କେତେ କେତେ ଝିଅ ଅଛନ୍ତି କେତେ ପୁଅ ଅଛନ୍ତି?
ଓହୋ ଆ ନାଇଁ ମାନେ ଶହେ ଓପରେ ପିଲା ଅଛନ୍ତି।
ହୁଁ ହୁଁ ଝିଅ ସଂଖ୍ୟା ଅଧିକ ଥିବେ ଆଉ।
ହଁ ଝିଅ ସଂଖ୍ୟା ଅଧିକ ପୁଅ ସଂଖ୍ୟା ଟିକେ କମ୍।
ମୁଁ ଶୁଣିଥିଲି ଝିଅମାନେ ଭଲ ପଢ଼ନ୍ତି ପୁଅମାନଙ୍କ ଠାରୁ ସେଠି କଣ ଚାଲଚି?
ତ କତା ହଁ ହେଟା ତ ସତ କଥା ଯେତେ ଯାହା ହେଲେ ବି ଝିଅମାନେ ଟିକେ ଓପରେ ରହୁଚନ୍ତି ସବୁବେଳେ।
ସେମତି ନାଇଁ କି ପୁଅମାନେ ପଢ଼ନ୍ତିନି ଯୋଉମାନେ ବି ପଢ଼ନ୍ତି ସେମାନେ ବୋହୁତ ଭଲ ପଢ଼ନ୍ତି।
ପଢ଼ନ୍ତି ଆଉ ଯୋଉମାନେ ପଢ଼ନ୍ତିନି ସେମାନେ ଝି ବେଶ୍ ଶୀ ନ ପଢି଼ବାର କାରଣ ହଉଚି ବଦମାସୀ ସେମାନେ ବେଶୀ ବଦମାସୀ କରନ୍ତି ବୋଲି ପାଠରେ କସ୍ ସ୍ଥିରତା ଆସେ ମନେ ମନ ଅସ୍ଥିର ରହିଲେ ପାଠ ପଢ଼ାରେ କେମତି ମନ ରହିବ? ତ ମନ ଯେହେତୁ ଅସ୍ଥିର ରୁହେ ତ ସେଇଥିପାଇଁ ପାଠ ପଢ଼ାଟା କମିଯାଏ। ହୁଁ ହୁଁ।
ଆଉ ତମ ବିଦ୍ୟାଳୟରେ ବଗିଚା ଥିବ ଫୁଲ ଗଛ ଲଗା
ହଁ ତା ଗଛ ଆଉ। ମାନେ ସବୁ ପ୍ରକାର ଉଁ ଫଳ ଅଛି ଫଳ ମାନେ ଡାଳିମ୍ବ ଅଛି। ଆମ୍ବ ଗଛ ଅଛି ଡାଳିମ୍ବ ଗଛ ଆ ନଡ଼ିଆ ଗଛ ଆଉ ସଜନା ଛୁଇଁ ଗଛ ଆଉ ଲେମ୍ବୁ ଗଛ ହଁ ଅଁଳା ଗ
ରେ ଗଛ ଆରେ ଅଁଳା ଆମୁକୁ ଦିଟା କେବେ ଆଣିିକି ଦବ ତ।
ହଁ ହଁ ଜାମୁରୋଳ ଗଛ।
କଣ କି ଗଛ?
ଏ ଜାମୁ ରୋଳ ଯୋଉ କୋଳି ଆ ସେଇ ଗ ଛ ହ ସେ ସବୁ ଯାଙ୍କ ଅଛି।
ଆ ଛୁଆ ତ ଏ ସବୁ ସେ ମାସରେ ସବୁ ଦୌଡା ଦୌଡି ହଉଥିବେ ଗଛରେ ଟେକା ଫେକା ଫୋପାଡୁଥିବେ।
ନା ନା ସେ ସବୁ ହୁଏ ନା ବାକି ଆମେ ଅଁଳା ତୋଳକି ଖାଇଦଉ ଅଁଳା ଆମ୍ବ ଆମେ ଖାଉ। ଆମେ ଖାଉ ଆଉ ସେ ଯୋଉ ଘରର ଯିଏ ମାଲିକ ଯିଏ ସିଏ ତାଙ୍କର ପଇଡ ଫଇଡ ସେ ତୋଳିକି ନିଅନ୍ତି ବାକି ଅଁଳା ଫଳାଁ ସିଏ କଣ ନେବେନା କଣ ସେଗୁଡା ସବୁ ଆମେ ନ ଆ ମୁଁ କାଲି ଯାଇଥିଲି। ହଁ ମୁଁ ଏଇ ଛୁଟି ଭିତରେ କାଲି ଯାଇଥିଲି ସ୍କୁଲ ଯାଇଥିଲି। ମୋ ଗାଡି ଟିଗିରେ ମେଞ୍ଚେ ଅଁଳା ପସିଥିଲା ନେଇକି ଆସିଥିଲି ଏରାକ।
ଯା ହଉ ଆଉ ତମ ଅଁଳା କୁ କେମତି କଣ ଖାଅ ସେମିତି ଗୋଟା ଖାଇଦିଅ ନା ତାକୁ ଲଙ୍କା ଲୁଣ ଦେଇକି ଯୋଉ ଶୁଖାନ୍ତି
ସେଟି ଯୋଟା ଗଛରୁ ତଳା ହେଲା ଗ ଛୁ ଯୋଟା ତୋଳା ହେଲା ସେଟା ସାଙ୍ଗେ ସାଙ୍ଗେ ପାଟିରେ ପଷା ହବ ଧୋଇକି। ଲୁଣ ଲଙ୍କା ସେଗୁଡା କିଛି ଦରକାର ନାହିଁ ଯଉଟା ଘରୁ ଆସିଲା ସେଇଟା ଧ ମାନେ ଧୁଆ ତ ହବ ଧୋଇକି ଲୁଣ ଲଙ୍କା ଦେଇକି ଶୁଖା ହେଇକି
ରହ ରହ।
ଆଉ ସେଟା ଖିଆ ହବ ଆଉ।
ଆମର ବି ଆମେ ଯେତେବେଳେ ଅଷ୍ଟମ ପର୍ଯ୍ୟନ୍ତ ପଢୁଥିଲୁ ଆମେ ବି ସେଟି ସେମତି ହଉ ଥିଲା ଆମର ଜାମୁକୋଳ ଜାମୁକୋଳି ଗଛ ଥିଲା। ସେଟି ଆମେ ଆଣିକି ଯୋଉ ପକ ଡ୍ରେସ ରେ ପକେଟ୍ ନଥାଏ ତା ଦେହରେ ପସେଇ ଦେଇଥିବୁ ସେ ଫା ଟିକି ସେ ଡ୍ରେସ ସାରା ପୁରା ଜାମୁ କୋଳି କଲର ପୁରା ହେଇଯାଇଥାଏ। ତାପରେ ସାର୍ ତ ଆସିକି ବାଡାନ୍ତି ଆଉ ଆଣ୍ଠେଇ ଦିଅନ୍ତି। ହୁଁ
ଆ ସିଏ ପୁଣି ଜାମୁ କୋଳି ମାନେ ସେ ଛାଡିବ ହିଁ ନାହିଁ ବେଶୀ। ଯାହାହେଲେ ଚିହ୍ନ ରହିଯିବ କସା ଟା ନା।
ହବନି। ହଁ ଯୋଉଗୁରା ପାଚି ନଥାଏ ସେଉରା କଷା କଷା ଲାଗେ ଯଉଗୁଡା ପାଚି ଯାଇଥାଏ ସେଗୁରା ଭଲ ମିଠା ଲାଗେ।
ଯୋଉଟା ବି ଫାଟିକି ଲାଗି ବି ଯାଇଥିବ ଡ୍ରେସ ରେ ସେଟା ବି ଚିହ୍ନ ରହିଯିବ ଟିକେ ଟିକେ କାରଣ ଯେହେ ତୁ ସେଟା କସାଟା।
ହୁଁ।
ଯେତେ ଧୋଇଲେ ବି ସେ ଚିହ୍ନ ଯିବନି।
ଆଉ ତମର ସେ ବିଦ୍ୟାଳୟରେ ସବୁ ପର୍ବପର୍ବାଣି ତ ପାଳନ ହଉଥିବ।
ହଁ ଗଣେଶ ପୂଜା ସରସ୍ଵତୀ ପୂଜା ସବୁ ବଢିଆ ସେ ହୁଏ।
ଆଚ୍ଛା ତାକୁ ସାଜସଜା ବି ତମେ କରୁଥିବ ଛୁଆ ମାନେ ମିଶିକି କରୁଥିବେ।
ହଁ ଆମେ କରୁ ତାପରେ ଛୋଟ ଛୋଟ ଛୁଆ ନା ତ ତାଙ୍କୁ ବେଶୀ ନ କହିକି ଆମେ କରିଦଉ। ତାପରେ ଯୋଉଟା ହୁଏ ଆଉ।
କର।
ତା ପୂର୍ବ ଦିନରୁ ହିଁ ସବୁ ଆଣିକି ଧୋଇ ଧୁଆକି ସଫାସଫି କରିକି ଯୋଉଠି ଠାକୁର ହେବେ ସେଇଟି ସବୁ ସଜାଜଜି କରିଦଉ ବେଶୀ ଭଲ ଲାଗେ ଯୋଉଟା ହଉଚି ମାନେ ବାର୍ଷିକ ଉତ୍ସବ ଟା। ସେଇଟା ବେଶୀ ଭଲ ଲାଗେ କଣ ନା ତାର ପୁରା ତାର ଦି ମାସ ପୂର୍ବୁରୁ ହିଁ ସବୁ ଚାଲି ଯାଇଥିବ ଚାଲିଥିବ ସବୁ ଆଁ ଛୁଆ ମାନଙ୍କୁ ନାଚ ଶିଖି ଶଖେଇବା ଗୀତ ଶିଖେଇବା। ଏଥରକତ ମାନେ ସବୁ ଦାୟିତ୍ୱ ନବା କିଏ କଣ କରିବ କେତେବେଳେ କେଉ ଆସିବେ ତାଙ୍କୁ କି ଖାଇବାକୁ କାହାକୁ ଦିଆ ଦିଆଯିବ ଏ ଯୋଉ ଅଭିଭାବକ ମାନେ ଆସିବେ ତାଙ୍କର କେମିତି ଚର୍ଚ୍ଚା ହବ। ଯୋଉ ଅତିଥି ଆସିବେ ତାଙ୍କର କେମିତି ଚର୍ଚା ହବ କି ଆମର ଯୋଉ ଏଇଥରକ ଯୋଉଟା ହେଇଥିଲା ହଁ ମୁଁ ଅଭିନୟ ପା ସମ୍ଭାଳୁଥିଲି ମାନେ ସାରେ ଆ ଥିଲେ ସାର୍ ଶିକୋଉଥିଲେ ସାର୍ ଙ୍କ ସହିତ ମୁଁ ବି ଶିକୋଉଥିଲି ଛୁଆଁଙ୍କୁ।
କୁ ଇଏ କରୁଥିଲ ଆଉ
ନା ନା ମୁଁ ବି ଶିକଉଥିଲି ହଁ ସାର୍ ବି ଶିକଉଥିଲେ ମୁଁ ବି ଶିଖଉଥିଲି ଏମିତି ହେଲା। ତ ଆଉ ଆଉ କରିଥିଲି ଆମର ଯୋଉ ଉ ଆଙ୍କରିଂ ଟା ମୁଁ କରୁଥିଲି ମୁଁ ଆଉ ଜଣେ ମିଶିକି କରୁଥିଲୁ।
ଯାହା ହଉ ଏତେ ସାରା ଗୁଣ ତମ ଭିତରେ ଅଛି।
ହୁହୁ ନା ନା ସବୁଥିରେ ଟି ଟିକେ ଟିକେ ନା ନା ସବୁଥରୁ ଟିକେ ଟିକେ ଅଛ ତମେ ଯେମିତି କହିଲ ସବୁଥରୁ ଟିକେ ଟିକେ ଦେଇଛନ୍ତି ଭଗବାନ ଚିତ୍ର ଟା ଆକ୍ଚୁଆଲି ହଁ ଚିତ୍ର ଆକ୍ଚୁଆଲି ମୋର ଏତେ ନଥିଲା ଯେତିକି ମୁଁ ଯୋଉ ପ୍ରାଣୀ ବିଜ୍ଞାନ ରେ ପାଠ ପଢିଲି ମାନେ ସେ ଯୋଉ କରିକି ଚିତ୍ର କରି କରି ମୋର ଅଭ୍ୟାସ ହେଇଗଲା ଏମିତି କି ଆମର ପ୍ରାକ୍ଟିକାଲ ଥିବ କିନ୍ତୁ ମାନେ ପରୀକ୍ଷା ପୂର୍ବ ଦିନ ବି ହେଇନଥିବ ଠିକ ଖାଇସାରିକି ରାତି ଦଶଟାରେ ବସିବୁ ଷାଠିଏ ସତୁୁରିଟା ଚିତ୍ର। ରବର କଣ? ଦଶଟାରେ ବସିବି ରାତି ତିନିଟାରେ ଉଠିବୁ। ସେମିତି ଦଶଟା ରୁ ଷ୍ଟାର୍ଟ ହବ ରାତି ଦିଟା ତିନିଟାରେ ସରିବ।
ହାତ ତ ପୁରା ବିନ୍ଧୁଥିବ?
ହାତ, ଗୋଡ ଅଣ୍ଟା, ପିଠି କେମିତି ସରିବ ଶୋଇବ ର ପର କଣ ଆମେ ଜାଣୁନା ଖାଲି କଟର ପେନସିଲ କଟର ପେନସିଲ ଗୋଟେ ପେନ୍ସିଲ୍ ପେନସିଲ ଥିବ ଅଁ ମାନେ ଲେଖିବା ପାଇଁ ଲେବଲିଙ୍ଗ ପାଇଁ ଆଉ କଟର ପେନସିଲ କଟା ହଉଥିବ। ରବର କଣ ହବ ସେମିତି ହେଇ ହେଇ ଅଭ୍ୟାସ
କୁ ତମ ଘରେ କାହାକୁ କହିଦେଲିି ସେ କ କରିନଥାନ୍ତେ।
ଏ ମୁଁ ହଷ୍ଟେଲରେ ରହୁଥିଲି ନା ହଷ୍ଟେଲରେ ରହୁଥିଲି ନା। ଆଁ ତାପରେ ଏବେ ସେଇ ବର୍ଷଟା ମୋ ସାନ ଭଉଣୀର ଦଶମ ଥିଲା। ଆଉ ତାକୁ ପାଠ ନ ପଢିକି ଆଉ ଚିତ୍ର ଦେଇକି ଯିବି ନା ତାପରେ ଆଉ ଅଳ୍ପ ଅଳ୍ପ ଦିନ ବ୍ୟବଧାନରେ ହୁଏ ଏକଜାମ। ଆଉ କେତେବେଳେ ଘରକୁ ଆସ ଆସିକି ଦେଇକି ଯିବି ମୁଁ ତାହେଲେ ଲେଖିବି କେତେବେଳେ ତାର ଲେଖା ଗୁଡା? ତ ସେଇଥିପାଇଁ ସବୁଜାକ ବସିକି ନିଜେ କରୁ ସାଙ୍ଗ। ଆମେ ତି ତିନି ଜଣ ଥିଲୁ ନା ପାଖ ରୁମରେ ଦି ଦୁ ଜଣ ମୁଁ ତ ତିନି ଜଣ ବସିକି ଠିକ ଖାଇସାରିବୁ ଦଶଟା ହବ ବସିବୁ। ତା ଆଗରୁ ଗୋଟେ ଦିଟା ଗୋଟେ ଦିଟା ଏମ ତି ଚାଲିଥିବ। କିନ୍ତୁ ସେଇଦିନ ଯାହାହେଲେ ଯାହାହେଲେ ଚି ଷାଠିଏ ତ ନହେଲେ ବି ଚାଳିଶି ପଇଁଚାଳିଶି ଟା ଯାହାହେଲେଥିବ। ତ ସେଇଗୁଡା ବସିକି ସେଇଦିନ ରାତିରେ ସବୁ ଯାଙ୍କ ହବ। ହେଇକି ତାପରଦିନ ଖାତା ଦିଆହବ ମ
ଚିତ୍ର କରିନି, ହଁ କରେ ମୋବାଇଲିରେ ଦେଖିକି କରେ ଆଉ।
ମୋର ଥରେ ମନେ ଅଛି। ଆମର ଗୋଟେ ପ୍ରାକ୍ଟିକାଲ ଥିଲା ତ ସେଇଟା ହଉଛି ହାଡ ଉପରେ ସବୁ ଯାକ ହେଲା। ମଣିଷର ଯେତେଟା ହାଡ ଅଛି ତା ଉପରେ ହଁ? ମାନେ ହାଡ ଉପରେ ତ ସେଇଟା ଥିଲା କେତେଟା ବାଷଠି ଟା ଚିତ୍ର। ବାଷଠି ଟା ଚିତ୍ରରୁ ମୁଁ ଜମା ଦିଟା କରିଥିଲି।
ପୁଣି କଣ କହିଲେ, ସେ ପାଟି କରିଥିବେ ନା କଣ କରିଥିବେ?
ନା ସେ ବା କହୁଛ ଦିଟା କରିଥିଲି ଦିଟା କରିଥିଲି ସେଇଦିନ ସନ୍ଧ୍ୟା ବେଳେ ବସିଲି ଛଅଟାରୁ ରା ତି ନ ଦଶଟା ଯାଏଁ ଲେଖିଲି ସବୁଯାକ ସରିଲା। ଦଶଟାରେ ଖାଇଲି ଖାଇକି ବସିକି ମୋର ମୋର ଗୋଟେ ସାଙ୍ଗର ସେ ଚିତ୍ର ଗୁଡା ସବୁ ଜାଙ୍କ କଲୁ ହାଡ଼ ଚିତ୍ର। ସରିଲା ହଉଛି ରାତି ସାଢେ ଦିଟାରେ ସାଢେ ଦିଟା ରେ ଗଲୁ ଶୋଇବାକୁ।
ଆରେ ଚିତ୍ର ସିନା ଆସେନା କିନ୍ତୁ କରିବାକୁ ଭଲ ଲାଗେ ଯୋଉ ଆସେନା କପି କରିବା ପାଇଁ ତାକୁ
ହଁ ସେଟା ଛୁଆ ବେଳେ ଭଲ ଲାଗୁଥିଲା କପି କରିବାକୁ ଆଉ ଯଦି ଆମେ ଚିତ୍ର ଏବେ କଣ ଫୋନ ଦେଖିକି କରିବାକୁ ପଡିବ। ଫାଷ୍ଟ କଥା ସେକେଣ୍ଡ କଥା ଯଦି କପି କରିବୁ ଗୋଟେ କପି କର ତାକୁ ମଡା ପେନସିଲ ରେ ଏତେ ହେଲା ବେଳୁ ସମୟ ନଷ୍ଟ ଆମକୁ ଯେହେତୁ ଏତେ କରିବାର ଅଛି ତ ଏକାଧରେ ଧଲୁ ପେନସିଲ ଧର ଗା
ଆରେ ମୁଁ ମୁଁ ଏବେ କଣ କର ନା ଯୋଉ ମୋବାଇଲରେ ସେଇଟା ମାରିଦିଏ ଆସ ସ୍ ଟାକୁ ଟିକେ ବଡ କରିଦିଏ ଖାତା ଟାକୁ ତା ପେଷ୍ଟ ତା ଉପରେ ଥୋଇ ଦେଇେଇକି ତା ଉପରେ କରିଦିଏ।
ହେଇ ଭଗବାନ କି ବୁଦ୍ଧି। ଯାଅ ମୁଁ ବି ଏଥର ବି ଏଇଆ କରମି। ଭଲ ବୁଦ୍ଧି ଭଲ ବୁଦ୍ଧି ମୁଁ ଏଇ ଦି ଦିନ ତଳେ ବସିକି ଗୋଟେ କୃଷ୍ଣଙ୍କର ଆଉ ଗୋଟେ ଶିବଙ୍କର କରୁ ଥିଲ ମଣ୍ଡାଲା ର ଯୋଉ ଚିତ୍ର ଗୁଡା ହୁଏ ନା ହ ସେଟା କରୁଥିଲି।
ମତେ ଆମ ଆମ ଘର ଭିତରେ ମତେ ଚିତ୍ର ଆସ ନାହିଁ କିନ୍ତୁ ମୋ ଯେତିକି ସବୁ ମାଉସୀ ଝିବ ସେ ସମସ୍ତେ ଯୋଉ ରହିଲେ ସେ ତାଙ୍କର ଭଲ ଅକ୍ଷର ବି ତାଙ୍କର ଭଲ। ଚିତ୍ର ବି ଭଲ କରନ୍ତି। ଆଉ ମେହେନ୍ଦୀ ବି ଭଲ କରିଦିଅନ୍ତି। ତାଙ୍କର ସବୁ ଏଇ ଗୁଣରେ ସେ ପୁରା ଭରିପୁର୍ଣ୍ଣ ମୋର ଏଇ ଗୁଣରେ ଟୋଟାଲ ନାହିଁ।
ଆଛା ତମର ଭାଇ ଭଉଣୀ କେତେଜଣ?
ହଁ ଆମେ ଦି ଜଣ ମୁଁ ବଡ ସେ ସାନ ତାର ଏବେ ଅ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲା ଉଁ ସେମିତି ଆଉ।
ହୁଁ ହୁଁ ପଢି ନାହାନ୍ତି କୋଉଠି?
ନା ସେ କହୁଥିଲା କଣ କରିବ ବୋଲି ଡିପ୍ଲୋମା ବୋଧେ କରିବ।
ଅହୋ ହଁ ଭଲ କରିଦିଅନ୍ତୁବି। ଆଉ ଘରେ ସମସ୍ତେ ଭଲ ଅଛନ୍ତି ଦେହ ବା ସମସ୍ତଙ୍କର ଭଲ ଅ
ହଁ ସବୁ ବଢିଆ।
ଚାଲୁ ସବୁ ସେମିତି।
ଆଉ ତମ ରଜ ଆସିଲାଣି କଣ କେମତି ତାର କେମିତି କଣ ତାକୁ ପାଳନ କରିବ?
ରଜ ପାଇଁ ଡ୍ରେସ ତ କିଣି ସାରିଛି ଦିଟାଙ୍କ କୁର୍ତ୍ତା କିଣିଛି କୁର୍ତା ସବୁ। ଯାଇଥିଲି ଚୁଡି ମେହେନ୍ଦୀ ସେ ସବୁ ନେଇକି ଆସିଛି।
ଆରେ ମୁଁ ତ କୋଉ ରଜରେ ମୁଁ ଏମିତିଆ କେବେ ଆଣିନି ଏଥର ମୁଁ ଆଗୁତୁରାକି ଚୁଡ଼ି ଓରିଆ ସବୁ ନେଇ ଆସିଛି। କିନ୍ତୁ ଆଣିବେ ସମୟରେ ଟିକ ରେଟ ଟା ଟିକେ ଅଧିକ ନଥାଏ। କାହିଁ ବେକାର ଟାରେ ଆଣିବି ହଁ ଭଲ ଡ୍ରେସ ଥିବ ନଥିବ? ଯେହେତୁ କୁଆଡେ ଯିବାକୁ ଇଚ୍ଛା ନାହିଁ ଏତେ ଖରା ହଉଛିୁ କୁଆଡେ ଯିବାକୁ ଇଚ୍ଛା ହଉନି ଇଛା ହଉଛି ଶୋଇ ପଡିବା ପାଇଁ। କାଇହିଁ ବେକର୍ତରେ ଆଣିକି ଆଉ ଆଣିଲିନି ଆଉ।
ହୁଁ ହଁ ସତକଥା ଏଇ ଯୋଉ ଖରା ଗରମ ହଉଚି ମାନେ ରଜ ବେଳକୁ ବି ଏମିତି ପାଗ ଥିବ ଯାହା ହେଲେ କାରଣ ମୌସୁମୀ ଆସିବାକୁ ଲେଟ୍ ଅଛି ନା। ତ ସିଏ ଖରା ଗରମକୁ କିଏ କୁଆଡେ ବାହାରିକି ଯିବ।
ଆଉ ତମର ସେଠି ପଟା ଦୋଳି ସେଢି ଦୋଳି
ହଁ ସବ ଆମର ଏଠି ରଜ ମହୋତ୍ସବ ହୁଏ ଆମ ଗାଁ ରେ ହେଲା। ରଜମହସ ହୁଏ ମାନେ ଆମର ଯୋଉ ଝିଅ ପିଲାମାନୋନେ ଖେଳନ୍ତି। ମାନେ ସବୁ ପ୍ରତିଯୋଗିତା ହୁଏ ସେଥିରେ ପ୍ରାଇଜ ଦଆଯଏ। ସବୁ ସବୁ ହଁ ପୁଚି ଆମର ଯୋଉ ଦିଆଁ ହେଲା ବାଟି ଚାମଚ ହେଲା ଛୁଞ୍ଚି ସୁତା ହେଲା ତାପରେ ଲାଷ୍ଟ ଦିନ ହୁଏ ମାନେ ଶେଷ ରଜ ଦିନ ଗୀତ ନାଚ ଅଭିନୟ ସବୁ ହୁଏ। ମାନେ ଯିଏ ଚମ୍ପିୟନ ହୁଏ ହେଲା ତ ତାକୁ ପ୍ରାଇଜ ଦିଆଯାଏ ତ ଗୋଟେ ମାନେ ବଡ ପୁରା ଏସଟି ମୋର ଯୋଉ ଫାଷ୍ଟ ବର୍ଷ ହେଇଥିଲା ପହର ମାନେ ଆ ତିରସ୍ତା ବର୍ଷ ଯୋଉଟା ହେଇଥିଲା ସେଇଟା ମୁଁ ପାଇଥିଲି ରଜ ଚମ୍ପିୟାନ। ରଜ ଚମ୍ପିୟାନ ମୁଁ କେତେଟାରେ ତିନିଟାରେ ଫାଷ୍ଟ ହେଇଥିଲି। ଗୋ ଗୋଟେରେ ସେକେଣ୍ଡ ହେଇଥିଲି ଗୋ ଗୋଟେରେ ଥାଡ ହେଇଥିଲି ଆଉ ଆରବର୍ଷ ମୋ ଭଉଣୀ ପାଇଥିଲା।
ଆଉ ତମକୁ ଉ ଦୋଳି ଖିଆବାକୁ ଡର ଲାଗେ ନା?
ନା ମତେ ଦୋଳି ଖେଳିବାକୁ ଭାରି ବଢିଆ ଲାଗେ ପଟା ଦୋଳି ଖେଳିବାକୁ।
ଯେତେ ଜୋରେ ବାହିବ ମୋର ବଢିଆ।
ମତେ ଦୋଳି ଖେଳିବାକୁ ବୋହୁତ ଭଲଲାଗେ। ଓହୋ ଏମତି ସବୁ କଥା ଆଉ ଖାଇସାରଲେଣି ଘରେ ସମସ୍ତେ?
ହଁ ବୋଧେ ସବୁ ଖାଉଚନ୍ତି ମୋର ବାକି ଅଛି ମୁଁ ଗଲେ ଖାଇବି ଆଉ।
ଉଁହୁଁ ହଁ ଖାଇସାରିକି କଣ କରିବ?
ଏ ଖାଇସାରିକି କଣ କରିମ ମୋବାଇଲ ଟିକେ ଚଲେଇକି ଦେଖିଆ ଶୋଇପଡିବା ଆଉ। ଆଉ ପାଠ ପଢିବାକୁ ଆଜି ଆଉ ଇଚ୍ଛା ନାହିଁ।
ହି ହି ହି ହି ହଁ ମୁଁ ମୁଁ ବି ସେୟା ଭାବୁଚି ଖାଇ ତ ଦେଇଛି ବାକି ପବନ ଖାଇବି ପବନ ଖାଇକି ଟିକେ ଫୋନ ଦେଖିକି ଇଏ ଶୋଇପଡିବି ଆଉ। କଣ କରିବି ପୁଣି କାଲି ସକାଳୁ ଉଠିଲେ କାଲି ଦିନ ମାନର କାମ ଯେତିକି ଅଛି ସିଏ ସବୁ ଚାଲିବ ପୁଣି। ସବୁଦିନ ତ ପ୍ରାୟେ ସମାନ ରୋଟିନ୍ ସମ୍ ସକାଳୁ ଉ ଉଠ ଉଁ ସକାଳୁ ଉଠିକି ନିଜ କାମ ସାର ସାରିକି
ଆରେ ମୁଁ ସବୁବେଳେ ଭାବୁଚି ସବୁବେଳେ ଭାବୁଚି ପଢିବି ବୋଲି। କିନ୍ତୁ ଯୋଉ କହି-ଉଁ-କୁହନ୍ତି ନା କହିଲେ ହବନି କିନ୍ତୁ କଲେ ଯାଇକି କହିବୁ ଯେ ହ